ହ୍ୟାଲୋ ହଁ କଣ କରୁଛ?
ଏଇ ପଡିଆରେ ବସିଥିଲି ମ।
ଆଉ ଖାଇତ ମୁଁ ଏ ଛାତ ଉପ ବସିଛି ଆଉ ଖାଇଥିଲ କଣ?
ହଉ କିଛି ନାହିଁ ଖାଇନି କିଛି ଏବେ। ଦଶଟା ଆଳୁତ ଖାଉଛନ୍ତି ଖାଇନି ଆଉ।
ଅହୋ ଆଉ ଦେହ ହତିଆ ଭଲ ଅଛି ସବୁ?
ହଁ ଦେହଗା ଭଲ ଅଛି।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ଦି - ଆଉ ବୋଉ ମୁଁ ଚାରିଜଣ। ତମର?
ସେଇଆ ମୁଁ ମୋ ନନା ବାପା ବୋଉ ଆଉ।
ତମେ କୋଉଠାର? ଯାଜପୁର।
ତମର?
ଆମର ନୟାଗଡ। ଖାଇବା ପିଇବା ସରିଲାଣି।
ନାଇଁ, ମୁଁ ଖାଇବି ଏଇନା ଆଉ, ଆଉ ଟିକେ ଗଲା ପରେ। ଆଉ କଣ କର?
କିଛି ନାହିଁ ପ୍ଲସ୍ ଥ୍ରୀ କରୁଛି ବାସ୍।
କୋ ଇୟର୍?
ଆମର, ଏବେ ସେକେଣ୍ଡ ଇଅର୍ ହେଲା।
ସେକଣ୍ଡ ଇଅର୍ ହେଲା।
ହୁଁ।
ଏମତିଏମତି କଣ ଦେଇଛନ୍ତି?
ଶୁଭୁନି।
ଇଣ୍ଟନସିପ୍ କଣ ଦେଇଛନ୍ତି? ଏ ଯୋଉ ସେକଣ୍ଡ ଇଅର୍ ହେଲା।
ଏବେ ହେଲା, ନା ନାଇଁ ସେକେଣ୍ଡ ୟଅର ହେଲା ଏବେ। ମୁଁ କଲେଜ ଯାଏନି। ମୋ ବାସ୍ ମୁଁ ହାଇଦ୍ରାବାଦରେ ରହୁଥିଲି। ଏବେ ଗାଁକୁ ଆସଛି ଖାଲି ସେମିଷ୍ଟାର ଯୋଉ ଯୋଉ ଆମର ହେଲା, ସେଇଥିଲାଗି ଆସଥିଲି।
କୋଉ ଅନରସ?
ସାନ୍ସକ୍ରୀଟି।
ସେମିଷ୍ଟାର କୋଉଟା?
ସେମିଷ୍ଟାର ଏବେ ସେକେଣ୍ଡ ସେମିଷ୍ଟାରଟା ସରିଛି ଆଉ।
ସେକେଣ୍ଡ ସେମିଷ୍ଟାର ସରିଛି!
ହୁଁ।
ହଁ, ତାହେଲେ ତୁମେ-ଏମ୍ ଯଉ ସେକେଣ୍ଡ ଇୟର ପିଲା ହବ। ହେଇନ?
ନା,
ତ ସରିଚି ମାନେ ହେଇସାଇଲାଣି। ତମର ଆମ କଲେଜରେ ହେଇନି।
ର,
ହ, ହଁ।
ଆଉ ତମର କଣ ଚାଲିଛି ସବୁ?
ଭଲ।
ପାଠ ପଢ଼ା।
ପାଠ ପଢା ମୁଁ ତମ ଠାରୁ ବଡ ଗୋଟେ ବର୍ଷ। ମୋର ସେକେଣ୍ଡ ଇୟର ଯେ, କିନ୍ତୁ ମୋର ଫୋର୍ ସେମିଷ୍ଟାର।
ହୁଁ, ମୁଁ ଗୋଟେ ବର୍ଷ ରହିଁ ଯାଇଛି।
କାହିଁକି?
ବାସ୍ ସେମିତି ହିଁ ରହିଯାଇଥିଲି ଆଉ। ବାହାରକୁ ପଳେଇଥିଲି ତ! ହୁଁ।
ସୁରାଟ ଗଲେନି ଭଲ ଜାଗା ଟା?
ନାଇଁ ସୁରାଟ ନୁହଁ। ଆମର ହାଇଦ୍ରାବାଦରେ ଅଛି ଗୋଟେ କମ୍ପାନୀରେ ମୁଁ କ୍ୟାସିୟର ଅଛି।
ଅ ହ,
ଏବେ ଆସଛି ଗାଁକୁ ଖାଲି ସେମିଷ୍ଟାରଟା ପାଇଁ। ପଳେଇବି ଆଉ। ଆଉ, ମାସେ ପରେ କି ଆଉ ପନ୍ଦର ଷୋହଳ ଦିନ ପରେ ପଳେଇବି ଆଉ।
ଛଅ ମାସ ପରେ, ତ ସାତ ମାସ ପରେ, କି ଛଅ ମାସ ପରେ ତ ସେମିଷ୍ଟାର ଆଉଛି।
ହୁଁ, ଆଥରେ ଆସିବି, ହୁଁ ହଁ ମୁଁ ଯିବା ଆସିବା କରିଦଉଛି। ବସ୍ ସେଠୁ ଡାଇରେକ୍ଟ ପଳେଇ ଆସ୍ ସି ସେଇଠୁ, ଦି ଦିନ ଲାଗୁଛି। କିନ୍ତୁ ଚଳୁଛି ହଁ ଚଳିବ ଆଉ।
ଓ ହୋ!
ତ
ଭଲ। କେତେ ଟଆଁ ଲାଗୁଛି?
ହଁ, ଲାଗିବାରେ କଣ ଅଛି? ଆମ ଗାଁର ବାକି ସମସ୍ତେ ଅଛନ୍ତି। ଚାରିଆଡ ପିଲା ରହସନ୍ ତ ସେଇଥିଲାଗି, ତମ ଯାଜପୁରର ବି ଅଛନ୍ତି।
ଭଲ ଭଲ। ଆଉ ଘର ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଆଉ ରଜ୍ ରେ କୁଆଡ଼େ ବୁଲା ବୁଲି କରିବାକୁ ଯାଇଥିଲ ନା ସିଆଡ଼େ ଥିଲ।
ନା ନା ମୁଁ ବୁଲାବୁଲି କୁଆଡେ କରେନି। ଟାଇମ ହିଁ ହୁଏନି ଆମର। ଡିଉଟି ତିନିଟାରୁ ରାତି ଦିଟା ତ ବୁଲାବୁଲି ନାହିଁ।
ନାହିଁ କଣ ଦିନ ତିନିଟାରୁ ରାତି ଦିଟା ଯାଏ ବୁଲାବୁଲି ନାହିଁ।
ଦିନ ତିନିଟା ରୁ ରାତି ଦିଟା ଯାଏଁ ମାନେ କମ୍ପାନୀରେ ହିଁ ରହିବୁ ଆଉ ତାପରେ ଏଠୁ ତ ଦିଟାରୁ ଘ ଘଣ୍ଟାଟେ ପରେ ଖାଆ ପିଆ କରିକି ଶୋଇଲେ ଡାଇରେକ୍ଟ ଦି ଟା କି ଗୋଟେ ଭିତରେ ନିଦ ଭାଙ୍ଗିବ।
ଉଁ ହୁଁ ହୁଁ।
ସେଇଥିଲାଗି କୁଆଡେ ବୁଲାବୁଲି କରିବାକୁ ଯାଇନି ଏବେ ତ ପଳେଇଆସିଛି। କଲ ଆସିଲାଣି ଯେ ଯିବାକୁ ଆଉ ପନ୍ଦର ଦିନି ଖଣ୍ଡେ ଛୁ ନେଇଯାଇଛି ଆଉ।
ସାଲେରି କେତେ କଣ ଦଉଛନ୍ତି?
ସାଲେରୀ ମୋର ଅଠର ହଜାରେ।
ଆ ଛୁଟି ଦେନେ।
ମାଇନସ। ଯେତେଦିନି ଛୁଟି ସେତେ ଟଙ୍କା ମାଇନସ ଦିନକୁ ଚାରିଶହ ପଚାଶ ପଡୁଚି। ଆଉ ଏମିତି ହିସାବରେ ମାସକୁ ଅଠର ହଜାରେ। ତା ତା ବାଦେ ବି ଛୁଟି ପଇସା ଅଛି ଚାରି ଦିନ ପୁଣି ଆହୁରି।
ମାନେ କିଛି ଉପୁରି ପଇସା ନାହିଁ।
ଉପରି ପଇସା ଅଛି ମା ଉପରି ପଇସା ହେଲା ଯୋଉ ଚାରି ଦିନି ଛୁଟି ପଇସା ଟା ସେଇଟା ହେଲା ଉପରି ପଇସା ମିଳୁଛି ଦି ହଜାର ଟଙ୍କା ମିଳୁଛି ଆମର ପଚିଶ ହଁ ପଚିଶ ତାରିଖକୁ ପଚିଶ ତାରିଖ ମାନେ ପେମେଣ୍ଟ ଆସୂଚୀ ହେରି। ଆଉ ସେ ଯୋଉ ଚାରିଦିନ ରହିଲା ଛବିଶ ସ ସତେଇଶି ଅଠେଇଶି ଅଣତିରିଶିରୁ ଚାରିଦିନ ରହିଲା ସେତିକ ଛୁଟି ପଇସା ହିଁ ଆସୁଛି।
ଫେବୁଆରୀ ମାସରେ କଣ ହଉଛି?
ଶୁଭୁନି ଫେବୃଆାରୀ ମାସରେ ସେ ସେମ ତ ଆଉ।
କିନ୍ତୁ ସେଇଟା ତ ଅଠେଇଶ ଦିନି ନା।
ସେଇଟା ଉପୁରୀ ପଇସା ବା ଚଳିବ ସେଇ ଚାରିଦିନି।
ଅ ହ। ଆଉ ସବୁ ଭଲ?
ହଁ, ଭଲ ଆଉ।
ଏକ୍ଜାମ କେମିତି ହେଇଛି? ରେଜଲ୍ଟ ବାହାରିସାରିଲାଣି ନା ତ ଆସ କିନ୍ତୁ ଫାର୍ଷ୍ଟ ସେମ ତ ତମର ଆସିଛି ଫା ଫାଷ୍ଟ ସେମିଷ୍ଟାର ଆଇଚି ଫାଷ୍ଟ ର।
ହୁଁ ମ ଆସଚି।
କେତେ ରହିଛି?
ବେଶି ନୁହ ମୁଁ ତ ବାହାରେ ରହୁଥିଲି ପୁରା ଲାଷ୍ଟ। ଚଳିବ କାନ୍ଥେଇ ମାନେ ଟିକେ ହେଇକି ପାସ କରିବା କଥା ଆଉ।
ଉଁ ବ୍ୟାକ ଲାଗିଚି?
ବ୍ୟାକ୍ ଲାଗିନି ମ।
ଲାଗିନି ବ୍ୟାକେ?
ନା।
କୋଉ କଲେଜ୍?
ଆମର ନୂଆ ଗାଁ ଡିଗ୍ରୀ କଲେଜ୍ ନୟାଆଡ଼ରୁ ନୁଆଙ୍ଗା।
ଆମର ଏଠି ବି ଗୋଟେ ନୂଆ ଗାଁ ଅଛି।
ହୁଁ ଆମର ଏପଟେ ନୁଆ ଗାଁ। ନୂଆ ଗାଁ ତ ସବୁଆଡେ ଅଛି।
ଏନ୍ ବାଲଚାନ୍ଦପୁର ପାଖରେ ଅଛି ବାଲଚାନ୍ଦପୁର।
ମାନେ ପାଠ୍ ପଢା଼ ଭଲ ଚାଲଚି ଏବେ ତମର?
ଚାଲ ଠିକ୍ ଠାକ୍।
ପଢା଼ ଅଛି ନା ଆଉ ମାନେ ଆଉ କଣ ଅଛି କଲେଜରେ
କଲେଜେରେ ଙ୍କ ହୁଏ ସେଇଗୁରା ତ ହୁଏ ହେଁ। ସେବେତ ଆମ କଲେଜରେ ହୁଏନିକି?
ଆଉ ବି ଏଫ୍ ବଗେରା କିଛି? ଚିଏନା ମୁଁ ତ ରହୁଛି ସିଆଡ଼େ କାଲି ବାସ କାଲି ଛଅ ଦିନିରେ ମୁଁ କାଲିକୁ ସାତ ଦିନ ଯିବି ହୁଁ
ଆ,
ଖାଲି କଲେଜ ଯାଇକି ଆସିବା କଥା।
ଆଉ ଗୋଟେ କଣ କହୁଥିଲା କଲେଜରେ କଣ ହଉଚି?
ହଁ ବା କଣ ହଉଛି କଲେ ସେ
ପାଠ ପଢା଼ ହଉଛି ବୁଲା ହଉଛି ଆଉ କଣ ହବ।
ନାଇଁ ଆଉ କିଛି ନାଇଁ ଯେ ମାନେ ବି ଏଫ୍ ବଗେରା କିଛି ଅଛି ନା ନାଇଁ?
ହଁ।
ହେଇଟା ତ ନିହାତି ନା?
ସେ କମ୍ପଲସରି ହେଲା ଗୋଟେ କମ୍ପଲସରୀ ସବଜେକ୍ଟ ଯେ ରଖିପାରିଲେ ଭଲ ଯେ ନରଖିପରିଲା ଆହୁରି ବଢି଼ଆ।
ଆହୁରି ଭଲ ନା?
ହୁଁ । ଆଉ ତୁମ ଥାଡ଼ ସେମିଷ୍ଟର ଏକ୍ଜାମ୍ କୋଉଦିନ ହବ?
ସେରା ଠିକ୍ ନାହିଁ ଏବେ। ଯାହା ନୋଟିସ୍ କେବେ ବାହାରିବ ଏବେ ସବ୍ ସରିଛି ଏବେ ଦିମାସ୍ ହେଲା ସରିଛି ବୋଧେ।
ଦି ମାସ ହେଲାଣି ଆଉ କେତେ ଦିନ ରହିଲା ଆଉ କେତେ ମାସ ରହିଲାଣି?
ଆଉ ପାଞ୍ଚ ମାସ। ଚାରି ପାଞ୍ଚ ମାସ ଭିତରେ ହେଇଯିବ।
ଏକ୍ଜାମ୍ ଆମର ତ ଅଗଷ୍ଟ ମାସରେ ହବ ଫୋର୍ ସେମିଷ୍ଟର।
ଆମର ସେମିତି ନୋଟିସ୍ ଆସିନି। କଲେଜ ଗଲେ ତ ପୁଣି ଜାଣିବି କଲେଜ ତ ଯାଉନି। ଉୁଁ ଗ୍ରୁପ ରେ ଅଛି ଯେ ସେମିତି କିଛି ନୋଟିସ୍ ଛାଡୁନାହାନ୍ତି ଏବେ। କଲେଜ ବନ୍ଦ ଥିଲା ନା ଏବେ।
ଖୋଲା ହେଲାନି ଛଡା ହବ ଆଉ ଖୋଲା ହେଇନି କି ତମ କଲେଜ?
ହଁ ଏ ଚାରି ଦିନ ହେଇଗଲାଣି ଖୋଲା ହେବାକୁ ଚାରି ଦିନ ତିନି ଦିନ ହେଇଗଲାଣି।
ହୁଁ ହୁଁ। ଭଲ ଆମର ଖୋଲା ହେଇଛି ଆମର ଏଇନା ଏକ୍ଜାମ୍ ହବ ଆଉ। ଆମର ତ ସେକେଣ୍ଡ ସେମିଷ୍ଟର ଏକ୍ଜାମ୍ ହେଇନି ଇଣ୍ଟରନାଲ ଚାଲିଚି ଏ ଇଣ୍ଟରନାଲ ବି ହେଇନି ସେ ଏ ଟେଷ୍ଟେ ରିଭାବୁଛି।
ଆମର ସରିଗଲାଣି ତ ହଁ ବା ଆମର ସରିଗଲାଣି।
ତମ କଲେଜ ଟା ବେଶୀ ଟିକେ ଆଗୁଆ ବୋଧେ।
ହୁଁ ହୁଁ। ଆମର ପ୍ରାଇଭେଟ କଲେଜ ତ।
ପ୍ରାଇଭେଟ କଲେଜେ?
ହୁଁ।
ଆଉ ତ ସେମ୍, ଏକ୍ଜାମ ନ ଦେଲେ ତ, ସେ ପାସ୍ କରି ଦେବେ।
ପାସ୍ କରିଦେବେ ଯେ, ହେଲେ ବି ଆସିବା କଥା ମାନେ କିଛି ବାହାନା କରିିକି ତ ପୁଣି ଗାଁକୁ ଆସିବାକୁ ପଡିବ ନା।
ତାହେଲେ ତମେ ଏକ୍ଜାମ ଦେବାକୁ ଆସୁନ। ଗାଁ ବୁଲିବାକୁ ଆଉଚ।
ହୁଁ। କେତେ ରହୁଚି ସିଆଡ଼େ? ମାନେ ରାତି ସାରା ସମାନେ କାମ କରିବୁ। କାମ କରିକି ଦିନ ଯାକ, ଦିନରେ ଉଠିବୁ ଉଠିକି ଆଉଥରେ, ପୁଣି ଡିଉଟି। ବୁଲାବୁଲି କିଛି ନାହିଁ। ସେଇଥିଲାଗି ପଳି ଆସିବା କଥା।
ସେଠି ଯାଇ କଣ କରୁଛ? ଖାଲି ବସିଛ?
ମାନେ କୋଉଠି? ଏଇଠି ନା ମାନେ ସିଆଡେ? ସେଆଡେ କିଛି ନାହିଁ। ଠିଆ ହେଇକି ମାନେ, ଦଶ ଘଣ୍ଟା କେମିତି ଏଗାର ଘଣ୍ଟା ଠିଆ ହବାକୁ ପଡୁଛି।
ଠିଆ ହେଇ କଣ କରିବ? ଭିକ ମାଗୁଚ କି? ଭାଇ ଯୋଉ, ନା ନା ଆ ଯୋଉ ବାବୁ ଗଣ୍ଡେ ଭିକ ଦି ଦିଅ ବାବୁ, ଦି ଟଙ୍କା ଦିଅ, ତିନି ଟଙ୍କା ଦିଅ ବି ଭିକ ମାଗୁଚ କି?
ନା ନା ସେମିତି ନୁହଁ।
ଆ କେମିତି?
ଫାର୍ଷ୍ଟ ମାନେ, କମ୍ପୁଟର ଅଛି। ସେଠି ଠିଆ ହେଇକି ଖାଲି ବିଲ୍ ମାନ ଟୁ, ବିଲ ମାରିଲା ପରେ, ଯାହା ମାନେ ଯାହାର, ଯା କଫି କି ବିସ୍କେଟ୍ ବଗେରା କୁଚ୍ଛ୍, କିଛି ମାନେ ଏମତି ସେମତି ଆଉ।
ହଁ ହଁ। ନାଇ ସେ ଠିଆ ହଉଛି କାଇଁ? ସେଟା ତ ଚେୟାର ପକେଇ ବସିବ।
ମୁଁ କଣ ଏକୁଟିଆ କେସିଅର ଅଛି କି? ଅଛନ୍ତି
ଆଉ ସମସ୍ତଙ୍କୁ। ସମସ୍ତଙ୍କୁ କହିବା ବସି ଯିବେ, ବେକାରଟାରେ ଠିଆ
ନାଇଁ ଜଣେ ଠିଆ ହେଲା ପରେ, ମାନେ ଦିଘଣ୍ଟା ଠିଆ ହେଲା ପରେ, ତାପରେ ସେଠୁ ତା ପାଇଁ ଅଧଘଣ୍ଟେ ମାନେ ରେଷ୍ଟ ପାଇଁ। ଛାଡ଼ିବା ପାଇଁ। ସେମିତି ସେଥିଲାଗି କେତେ ବସିଲେ ବି ହବନି ସେରା
କାହିଁ ବସିଲେ ହାଇଟ ପାଉନି ନା କଣ?
ବସିଲେ ହାଇଟ ର କଥା ନାହିଁ। ଆଉ ଆମ ସମସ୍ତଙ୍କ ହାଇଟ ର ସମାନ ଅଛି କି?
ସେଇି ତ କହୁଛି, କାଳେ ହାଇଟ୍ ପାଉନଥିବ, ସେଥିପାଇଁ ସମସ୍ତଙ୍କୁ ଠିଆ କରିଦଉଚ।
ହୁଁ ସେଇଥିଲାଗୀ ଠିଆ କରି ପାରନ୍ତି।
ହଉ, ହଉ ମୁଁ ରଖୁଛି।
ହଁ।